ହଁ।
ହ୍ୟାଲୋ।
ହଁ କଣ କରୁଚନ୍ତି?
ପ୍ରଣାମ ପ୍ରଣାମ।
ପ୍ରଣାମ କଣ କରୁଚନ୍ତି?
ଆ ମୁଁ ଏଇ ବସିଚି ଆଉ। ଆପଣ କଣ କରୁଚନ୍ତି?
ଆ ମୁଁ ବି ଆଉ ଆପଣଙ୍କ ଘର କଟା କୋଉଠି?
ଆମ ଘର ହଉଚି ବାପ ଘର ହଉଚି ଆନ୍ଦ୍ରପୁର ଶାଶୁ ଘର ହଉଚି କଟକ।
କଟକରେ ଆପଣ ଅଚନ୍ତି ଏବେ?
ନାଇଁ ନାଇଁ ବାପ ଘର ଆସିଚି ବୁଲିତେ ଆଉ ପଳେଇବି ଗୁରୁବାର ଦିନ ଆସଚି ବାପ ଘରକୁ ବୁଲିବାକୁ।
ଆନ୍ଦପୁର ବୋଲି ଯୋଉ କେଉଁଝର ଆନ୍ଦପୁର?
ଆଜ୍ଞା ଆଜ୍ଞା।
ଅ ହଁ।
ନା ଆପଣଙ୍କ ଘର କୋଉଠି?
ଆମ ଘର ଢେଙ୍କାନାଳ।
ଢେଙ୍କାନାଳ।
ଆଉ ଆପଣଙ୍କ ଆଡେ ବର୍ଷା ହେଇଥିଲା?
ହଁ ବର୍ଷା ତ କାଲି ହେଇଥିଲା। ଆଜି ହେଇନି କିନ୍ତୁ।
ଆଉ ଚାଷ ବାସ?
ଚାଷ ଆମର ଚାଷ କାମ ହୁଏନି। ଆପଣ ଚାଷ କାମ ହୁଏ?
ହଁ। ଆପଣ ଆପଣଙ୍କର ଚାଷ କାମ ହୁଏନି? ଆନ୍ଦପୁର ସାଇଡରେ ତ ହଉଥିବ ବାଦାମ ଭଲ ହୁଏ।
ଆମର ତ ପର୍ଟିକୁଲାର ଆମ ଇଏରେ ନାହିଁ ସେଟା।
ଓହୋ।
ଆପଣ ଆଡେ ବାଦାମ ଚାଷ ହୁଏ ବୋଧେ?
ନାଇଁ ନାଇଁ ଆମ ଆଡେ ହୁଏନି। ଆମ ଆଡେ ଧାନ ଏ ମୁଁ ତ ପ୍ରାୟ ଦେଖିଚି କେବଳ ଧାନ ହିଁ ହୁଏ। ଧାନ ଏଇ ବର୍ଷା ହେଲା ତାପରେ ବିଲ ଚାଷ କରିକି ତଳି ପକେଇବେ ଧାନ ଟିକେ ସାଇଲେଣ୍ଟ ଜାଗାକୁ ଆସ ନାହନ୍ତି।
କୁହନ୍ତୁ ମୁଁ ଛାତ ଉପରୁ ପଳେଇ ଆସିଛି ଆଉ ତଳେ ଛୁଆ ଟା ଖେଳୁଛନ୍ତି ନା।
ଓହୋ ଜୋରରେ ସାଉଣ୍ଡ ଶୁଭୁଛି ଛୁଆଙ୍କ ସାଉଣ୍ଡ।
ହଁ, ହଁ ଚାରି ପାଞ୍ଚଟା ଛୁଆ ବସିକି ତଳେ ଖେଳୁଛନ୍ତି ଆଉ।
ହଁ, ଆମର ଧାନ ଫାଷ୍ଟ ପାଣିରେ ପକେଇକି ଗଜା କରା ହୁଏ, ତାପରେ ବିଲ କାଦୁଆ ହେଇକି ତଳି ପକା ହୁଏ, ତଳିରେ ସାର ଫାର ପକା ହୁଏ ବଳ ତଳି ବଡ ହେଇଗଲେ ରୁଆ ହୁଏ ବିଲରେ।
ଆଉ ଆପଣ ଖା-ଖାଇସାରିଲେଣି।
ହଁ ଜଳଖିଆ କରିସାରିଲୁଣି।
ଆଉ ଜଳଖିଆ କଣ କଣ କରୁଛନ୍ତି?
ରୁଟି ବାସି ରୁଟି ରଖା ହଉଛି ରାତିରେ ରୁଟିର ଖରିଦେଲେ ଏକାଥରେ ସକାଳ କୁ ରଖିଦିଏ ସକାଳେ ଯାହା ଭଜା ଆଜିି ମିକ୍ସ ଭେଜ୍ ରୁଟି ଖାଇକି ଚା ପିଇକି ବସିଛି ଆଉ।
ଆପଣ ମିକ୍ସ ଭେଜ୍ ଟା କେମିତି କଣ କରନ୍ତି?
ଉଁ ଏମିତି ନର୍ମାଲ ଯେମିତି ଛାଣିକି ପରିବା ନହେଲେ ନର୍ମାଲ ଖାଲି ଭାଜି ଦେେବେ ବି ତେଲ ପିଆଜ ଦେଇକି ଛୋଟ ଛୋଟ ପରିବା କାଟିଦେବେ।
ଆଜ୍ଞା।
ସବୁ ସବୁ ପରିବା ବୋଇତାଳୁ ଆଳୁ ଅମୃତଭଣ୍ଡା। ସବୁ ସବୁ ପରିବା ମାନେ ଯାହା ପକେଇବାକୁ ଚାହିଁବେ ଗାଜର ବିଟ୍ ଉଁ ସୋୟାବଡ଼ି। ସବୁ ପକେଇକି ତାକୁ ନର୍ମାଲି ଟିକେ ଅଧିକ ତେଲ ଦେଇକି ସବୁ ମସ ମସଲା ଗୁଣ୍ଡ ମୁଁ ତ ମସଲା ହିଁ ଦିଏନି ସବୁ ପିଆଜ ପକେଇକି ଟମାଟ ପକେଇକି ଭଜା ବସେଇ ଦିଏ ଯେମିତି ନର୍ମାଲ ଭଜା ବସାନ୍ତିନି ତାପରେ। ସବୁ ପ୍ରକାର ଗୁଣ୍ଡ ମସଲା ଦେଇକି କାଜୁ ବଟା ଟିକେ
ଆଜ୍ଞା
ଆଉ ଅମୁଲ ପାଣି ଅମୁଲ ପାଣି କରିକି ଦେଇଦିଏ ସେ ଟେଷ୍ଟ ଲାଗେ ଆଉ ଆ ଆମ ଆମ ଘରେ ମୁଁ ମୋ ସ୍ଵାମୀ ମୋର ଗୋଟେ ଝିଅ ଗୋଟେ ପୁଅ
ଆଜ୍ଞା
ଆଉ ମୋ ମୋର ଶାଶୁ ଅଛନ୍ତି ଶଶୁର ଅଛନ୍ତି ଦି ଜଣ ନଣନ୍ଦ ଅଛନ୍ତି। କିନ୍ତୁ ସିଏ ଆମ ସାଙ୍ଗରେ ଏତେ ପଡନ୍ତିନି ଆଉ ସେମାନେ ଅଲଗା ଆଜ୍ଞା ସେ ମତେ ବୋହୁତ ହଇରାଣ କରନ୍ତି ମୋ ସାଙ୍ଗରେ ଚଳନ୍ତିନି ମୁଁ ଯଦି ଯଦି କୋଉ ଜିନିଷ ଟା କରେ ସେ ଖାଆନ୍ତିନି।
ଆଜିକାଲି ସିଚୁଏସନ ତ ସମସ୍ତଙ୍କର ଶାଶୁଘରେ ସେଇଆ ଆଉ।
ହଁ, ମୋ ନଣନ୍ଦ ହିଁ ବେଶୀ ମାନେ ଆଉ କଣ କରିବା ଯଦି ବୋପା ମା ନ ମାନୁଛନ୍ତି ଆମେ ଆଉ କିଛି କରିପାରିବାନି। ଅପେକ୍ଷା କରିବା ଆଉ କେବେ ତାଙ୍କ ମନ ତରଳୁଛି ଆମ ପ୍ରତି ଆଉ।
ଆପଣ ଅଲଗା ରହୁଛନ୍ତି ଭଡ଼ା ନେଇକି ତା ମାନେ
ନାଇଁ ସେଇ ଘରେ ହିଁ ରହୁଛି କିନ୍ତୁ ମୋ ଶାଶୁ ମୋ ମୋ ସ୍ୱାମୀ ମୁଁ ମୋ ଛୁଆ ଅଲଗା ରହୁଛନ୍ତି ମୋ ଶାଶୁ ଶ୍ୱଶୁର ଅଲଗା। ସେ ଝିଅ ମାନେ ଆସିଲେ ସେ ସେପଟେ ଖାଇବେ ପିଇବେ ସେପଟେ ଯିବେ। ଏପଟକୁ ଆସିବେନି କି ଏପଟେ ମାନେ ଆମ ସାଙ୍ଗରେ ମିଶୁନାହାନ୍ତି।
ଆଚ୍ଛା
ବହୁତ ହଇରାଣ କରିଛନ୍ତି ମୋ ବାପ ଘରକୁ ଥାନାରେ କେସ୍ ଦେଇକି କାଟିଦେଲେ। ବାପଘର ବି ଆସୁନାହାନ୍ତି। ମୁଁ ଯାଉଚି। ଏବେ ଯାଉଚି। ଏଇ ଯେତେବେଳେ ଶାଶୁ ଶ୍ଵଶୁର ଅଲଗା କରି ଦେଲେ ହଇରାଣ କଲେ। ତ, ସ୍ଵାମୀ କହିଲେ ଗୋଟେ ଝିଅର ବାପ ଘରକୁ କାଟିଦେଲ, ଥାନାରେ କେସ୍ ଦେଇକି ବିନା ଦୋଷରେ। ତାକୁ ପୁଣି ତମେ ଏଇଠି ହଇରାଣ କଲେ ସେ ଚଳିବ କେମିତି? ସିଏ ଯାଉଛି, ତା ବାପ ଘରେ ରହିବ। ଏମିତି କହିଲେ, ଏବେ ବାପା ଘରକୁ ଯିବା ଆସିବା କରୁଛି। କାହିଁକି, ବାପା ଘରକୁ ଯିବା ଆସିବା କଲି ବୋଲି ମାନେ ନଣନ୍ଦମାନେ ଯାହା ଟିକେ ମୋ ସାଙ୍ଗେ କଥାବାର୍ତ୍ତା କରୁଥିଲେ। ସେମାନେ ବି ଆଉ ମୋ ସାଙ୍ଗେ କଥାବାର୍ତ୍ତା କଲେନି।
ଆପଣ ବହୁତ ହଇରାଣ ତା ହେଲେ ହଉଛନ୍ତି।
ମୁଁ ବହୁତ ହଇରାଣ। ଆଉ ମୁଁ ଏବେ ଏବେ ଏବେ ଯେମିତି ଅଧିକ ହଇରାଣ ହେଲାଠୁ, ମୁଁ ସେଠୁ ବାଧ୍ୟ ହେଇକି ମୁହଁ ଖୋଲିବାକୁ ପଡୁ ପଡୁଛି ଆଉ।
କାଇଁ କେଜାଣି ଗୋଟେ ବୋହୂକୁ ନା ଗୋଟେ ଝିଅକୁ ନେଇ ଗୋଟେ ବୋହୁ ଭଳିଆ କାଇଁ ଭାବୁନାହାନ୍ତି କଣ ପାଇଁ? ସେ ଜଣେ ଝିଅ ଭଳିଆ ଭାବୁନାହାନ୍ତି।
ବହୁତ ଖରାପ ଭାଷାରେ ବି ଗାଳି ଗୁଲଜ କରୁଚନ୍ତି।
ଆଉ ଆପଣଙ୍କର ରୋଷେଇ ସଇଲାଣି।
ହଁ ଏବେ ତ ମା କରୁଚି। ମୁଁ ମୋର ଖାଇକି ଟିକେ ବାପଘରେ ବୁଲୁଚି।
ବାପ ଘରକୁ ଆସ୍ଚନ୍ତି। ଏଞ୍ଜୟ କରୁଥିବେ ଆଉ।
ଆଜ୍ଞା। ଆପଣଙ୍କର ଏଇ ଗୋଟେ ବୋଲି ଆପଣଙ୍କର ସେ ଗୋଟେ ବୋଲି ଆପଣଙ୍କ ଘରେ ସେ ଗୋଟେ ବୋଲି ପୁଅ ନା, ମାନେ ଆପଣଙ୍କ ସ୍ୱାମୀ ଯିଏ।
ଆଜ୍ଞା।
ଆପଣ ଟେନସନ୍ ନିଅନ୍ତୁ ନି ମ। ଆଜି ନ ହେଲେ କାଲି ଆପଣଙ୍କର ସବୁ ଠିକ୍ ହେଇଯିବ।
କଣ କରିଆ? ମୁଁ ଏବେ ରିସେଣ୍ଟଲି ମଝିରେ ଦି ବର୍ଷ ହେଇଗଲା ଗୋଡ, ହାତ ଧଇଲି। ମୁଁ କହିଲି ମୁଁ ମୋ ବା ପ ଘରକୁ ଏତେ ଯିବିନି ବି। ଆଉ ଯଦି ଆପଣ କହିବେ ତା ହେଲେ ଯିବି, ନ ହେଲେ ଯିବିନି। କହିଲି ଏଣୁ ଦି ତିନି ବର୍ଷ ଏକାଠି ରହିଲୁ। ତିନି ବର୍ଷ ପର୍ଯ୍ୟନ୍ତ ବାପା ଘରକୁ ଯାଇନି। ମୋ ଜନ୍ମଦିନ ହେଲା ମୋ ବାପା ମତେ ଫୋନ କରିକି ଡାକିଲେ।
ଆଜ୍ଞା।
ସୋଉଟୁ, ମୁଁ ମୋ ଶାଶୁଙ୍କୁ ପଚାରିଲି। ମୁଁ କହିଲି ମୁଁ ଯିବି। ମୋ ବାପା ଡା ଛନ୍ତି ସେ କହିଲେ ହଁ, ଯା। ବାପଘର ମାନେ ମୋ ବା ବାପ ଘରଟା ଆମ ଘରଠୁ ଜମା ତିନି କିଲୋମିଟର।
ଆଜ୍ଞା।
ସେଥେରେ ବି ସେ ଛାଡନ୍ତିନି।
ଆପଣ କଣ ଲଭ୍ ମ୍ୟାରେଜ୍?
ନାଇଁ ଆରେଞ୍ଜ ମ୍ୟାରେଜ୍। ଆରେଞ୍ଜ ହେଇଥିଲା କିନ୍ତୁ ମୋ ବାପା ମୁଦି ଫେରେଇ ଦେଇଥିଲେ। ମୁଁ ସେଠୁ ପଳେଇ ଆସିଥିଲି।
କିଏ କରିଥିଲେ? ଓହୋ।
ସେଇଥିପାଇଁ ମୋ ଶାଶୁଙ୍କର ରାଗ।
ମୋ ଶାଶୁ ଘର ବି ସେମ୍।
ହୁଁ ହୁଁ
ସେମ୍ ସିଚୁଏସନ୍ ଆମ ଘରେ। ହଁ, ମୁଁ ମୁଁ ମାନେ ଦି ଭାଇ, ମୋ ଶାଶୁ ଶଶୁର ଯେତିକି ହଇରାଣ ନ କରୁଛନ୍ତି ମୋ ଦେଢଶୁର ଯିଏ ତାଠାରୁ ବେଶୀ ହଇରାଣ କରୁଛନ୍ତି।
ମାନେ ଟିକେ କେମିତି କଣ ବସିଲି, କେମିତି କଣ କଲିି, ସବୁ ଯାଇ ମୋ ଶଶୁରକୁ କହୁଛ କହୁଛନ୍ତି ମୋ ଶ୍ୱଶୁର ପୁରା ଫାୟାର ହେଇଯାଉଛନ୍ତି ମୋ ଉପରେ।
ମୁଁ, ମୁଁ ସିଲେଇ କରୁଛି ଟେଲରିଂ କରୁଛି, ଛୁଆଙ୍କୁ ପାଠ ପାଠ ବି ପଢଉଛି, ଉ ସବୁ ଘରର ସବୁ କାମ କରୁଛି, ବାହାରେ ଜବ୍ ବି କରି ମାନେ ଆପ୍ଲାଏ କରିଥିଲି। ମୋ ଶାଶୁ କହିବା କଥା, ମୋ ଝିଅ ମାନେ ସେତିକି କରୁନାହାନ୍ତି ମାନେ ତୁ କରୁନା।
ଓହୋ ତାଙ୍କ ଝିଅ ମାନଙ୍କୁ ସେଥିକି ଫେସ୍ ଲିଟି ମିଳିନି ବୋଲି ତମକୁ ବି ମିଳିବନି।
ହଁ, କିନ୍ତୁ ସିଏ ଭାବୁନାହାନ୍ତି ଯେ, ମୋ ସ୍ଵାମୀ କିନ୍ତୁ କହୁଛନ୍ତି ସିଏ ତୁ ଚାକିରୀ କଲେ ମୋର ଫାଇନାନ୍ସ ଅବସ୍ଥା ଠିକ ରହିବ।
ହଁ, ଦି ଜଣ ମିଶିକି କରିଲେ ତ ଏ ତ ଦିଟା ଭଳିଆ ଛୁଆ ହେଲାଣି ମାନେ। ତାଙ୍କ ଫ୍ୟୁଚର୍ ପାଇଁ କଣ ସେମାନେ ଟଙ୍କାଟେ ଦେବେ କିଏ?
ହଁ।
ଅଲଗା ହେଇଛନ୍ତି ଭଲ କରିଛନ୍ତି। ନିଜର ମାନେ ଲାଇଫ୍ ଟା ମାନେ ଟେନସନରେ ରହିବା ବଦଳରେ ଆପଣ ତ ଆଟଲିଷ୍ଟ ଟିକେ ଖୁସିରେ ରହିବେ।
ନା ସେଇଠି ତ ଗୋଟେ ଘର। ସେଇଠି ଆମେ କରିକି ଖାଉଛୁ, ମାଁ ବି କରିକି ଖାଉଛନ୍ତି ସେଇଟା ଟିକେ ଆମକୁ ଫାଷ୍ଟ ଫାଷ୍ଟ, ଅକୱାଡ ଲାଗୁଥିଲା। ହଁ, ଫାଷ୍ଟ ଫାଷ୍ଟ କେତେବେଳେ ଲାଗୁଥିଲା କିନ୍ତୁ, ତାପରେ ଆମେ ଦେଖିଲୁ ଆମେ ଫାର୍ଷ୍ଟ ଟାଇମ ଆମେ ଟୋଟାଲ କିଛି କରିକି ଖାଇ ପାରିଲୁନି। ଯାହା କରିକି ଗୋଟେ ଦବୁ ବାପାଙ୍କୁ ମାଆଙ୍କୁ ସେ ଖାଇବେନି। ତ ଆମେ ବି କରିକି ଖାଇପାରିଲୁନି କିନ୍ତୁ ସିଏ ଦେଖିଲା ବେଳକୁ ଚିକେନ ମଟନ ସବୁ ଆଣିକି କରିକି ଖାଇବେ। ମୁଁ ପର ଝିଅ ହଁ ମତେ ନଦେଲେ ନାହିଁ ପୁଅଟା ତ ତାଙ୍କର ନା। ତାଙ୍କ ବି ବହୁତ ଗାଳି ଦିଅନ୍ତି, ମୋ ଛୁଆ ଗୁଡାକୁ ବି ଗାଳି ଦିଅନ୍ତି, ତୋ ପୁଅ ମରିବ। ତ ସ୍ଵାମୀ ମରିବ, ଶାଶୁ ହିଁ କୁହନ୍ତି ଏସବୁ। ନଣନ୍ଦ ମାନେ ଆଉ ଏଇଠି କୋଉ ଝିଅର ମନ ରହିବ ଯେ ସେମିତିଆ ଶାଶୁଙ୍କ କତିରେ ରହିବାକୁ।
ଭଗବାନ ଏମିତି କଣ ପାଇଁ କରନ୍ତି କେଜାଣି ଏମିତି ଫ୍ୟାମିଲି କଣ ପାଇଁ ଦିଅନ୍ତି କେଜାଣି।
ସେଇବା ଆ ସ୍ଵାମୀ ମୋର ବହୁତ ଭଲ।
ଆପଣଙ୍କ ସ୍ଵାମୀ ଭଲ ବୋଲି ଆପଣ ସେଠି ତିଷ୍ଟି ଯାଇଛନ୍ତି ନହେଲେ ଆପଣ କେବେଠୁ ଏପତେ ସେମାନେ ସେ ଯୋଭଳିଆ ଫାମିଲି ସେମାନେ ମାରିକି ଫୋପାଡି ଦେବେ ଏମାନେ।
ମୁଁ ବହୁତ ହଇରାଣ ହେଇଛି ମୋ ସ୍ଵାମୀ ମୋ କଥା କେବେ ବି ବିଶ୍ଵାସ କରନ୍ତିନି। କହନ୍ତି ତୁ ମିଛ କହୁଛୁ କାହିଁକି ନା ସେମାନେ ମିଛ କହନ୍ତି ମୁଁ ଯୋଉଟା କହି କହିଥାଏ ମୁଁ ମାନିଯାଏ, ହଁ ମୁଁ କହିଦେଇଛି। କିନ୍ତୁ ସେମାନେ କହିବେ ଆମେ ଏଇଟା କହିନୁ ସେ ମିଛୁଟାରେ କହୁଛି। ଏଠୁ ମାନେ ଏମିତି ସାତ ଆଠ ବର୍ଷ ପଳିଲା ଆଠ ବର୍ଷ ପରେ ମୋ ମୋ ସ୍ଵାମୀ ମତେ ଫାଷ୍ଟ ଟାଇମ୍ ଗୋଟେ ମୋବାଇଲ ଦେଲେ। ହୁଁ ମୋବାଇଲ ଦେଲା ପରେ ମୁଁ ସେଇଠୁ ସେ ଯେତେବେଳେ ଯାହା କହିଲେ ମୁଁ ରେକର୍ଡିଙ୍ଗ କଲି। ମୁଁ ନିଜେ ସାଇଲେଣ୍ଟ ରହିଲି ତାଙ୍କ କଥାକୁ ରେକର୍ଡିଂ କଲି। ତାପରେ ସ୍ୱାମୀ କୁ ସବୁ ଶୁଣେଇଲାଠୁ ଏଠୁ ସ୍ୱାମୀ ସେଠୁ ବିଶ୍ଵାସ କଲେ। ଯେ ଭୁଲ ଟା କାହାର।
ଆଙ୍ଗୁଠରେ ଆଣ ସାାମେ ମାନେ ମା ବାପା ସ ପଥିଲେ
ହୁଁ ମା ସପଟରେ ରହୁଥିଲେ।
ମୁଁ ଆପଣଙ୍କୁ ଟିକେ ବ୍ୟସ୍ତ ଅଛି। ଆପଣଙ୍କୁ ଟିକେ ପରେ କଲ୍ କରୁଛି। ଆଜ୍ଞା।